କହ।
କଣ କରୁଛୁ ଯେ ହେଠୀ?
ଏ ସରିଲା ଦାଢ଼ି ବାଢ଼ି କାଟିଦେଇକି ଆସିଲିଭାରି। ଆସିଲି ଭାତ ବସେଇଦେଲି ତାପରେ ଦୋକାନ ଯାଇଥିଲି।
ହୁଁ ହୁଁ ହୁଁ।
କୋଉଠି ଅଛ?
ଅଛି ଘରେ ଆଜ୍ଞା ଅଛି ଭାତ ଖାଇ ଯାଇଥିଲି ତ।
ହଁ ଭାଉଜ ଅଛନ୍ତି କି?
ହଁ ଭାଉଜ ଅଛନ୍ତି ଇଏ ପରଦିନ ଆସିଲାଭାରି। ପରଦିନ ଆସିଲା ଯେ କାଲି ଭାଇ ଯାଇଛି ତାଥିରେ ଏଇ କଣ କି ଭାଉଜ ଘର ଗୋଟେ କହିଲେ ଏପଟେ ଟିଭି ଦେବେ କି ନାଇଁ ସେଥିପାଇଁ ସେ କାମ କରୁଥିଲା ଆଗରୁ। କହିଲେ ସେଇଟା ପଇସା ନେଇଯାଇଛି ଆଉ।
ଓହ।
ଆଜି କାଲି ଉପରବେଳି ଗଲୁ ଆଜି ଗୋଟେ ଦିନ ରହିବୁ କାଲି ଗୋଟେ ଦିନ ରହିବୁ ଆଉ। ପହର ଦିନ ଆସିବୁହାରୀ।
ଓହୋ ଟିଭିଟା କୋଉଠୁ କିଣିବ କଣ ଜାଣିଲ?
ଏଇଠୁ ଫୁଲବାଣୀରୁ କିଣିବେ କହୁଥିଲେ।
ଦୋକାନରୁ କିଣିବେ?
ହଁ ଫୁଲବାଣୀ ବୁଝିକ ଆସି କାଲି ଝିଅ କହିଲେ ନେଇଥିଲେ କି ନା ମେଡ଼ିକାଲ୍। ଆରେ କାଲି ଝିଅକୁ ନେଇଥିଲେ କି ନା ମେଡ଼ିକାଲ୍? କହିଲେ ଏ ବୁଝିକି ଆସୁ ବୋଲି କହୁଥିଲେ। ସେଠୁ ବୁଝିକି ଆସିଥିଲି। ସେ ଗଲା ଦିନ ଏଠୁଆ ଡାଇରେକ୍ଟ କିଣିକି ନେବେ ବୋଧେ।
ଡାଇରେକ୍ଟ କଣପାଇଁ କିଣିକି ନଉଚନ୍ତି?
ଆଉ କିଣିକି ଆରଥର ଘରକୁ ଆଣିବ ଆରଥର ନେବେ।
ହଁ। ଗୋଟେ ଦିନ ପୁର୍ବରୁ କିଣ ନା ଯଦି ଆଉ କଣ ଯଦି ଘର ବଡ଼ ଥିବ ବୋଲି।
କହିଲି କାହା ଅସୁବିଧା ହେଇଯାଏ।
ଆରେ କିଛି ଯଦି ଅସୁବିଧା ଥିବ କୋଉଟା ତାର ଠିକ ସେ କାମ କରୁନଥିବ ଏମିତି ଥାଉଛି ନା।
ଯେ ତାର ସେଇଟା ତାର ନଥିଲେ ପରେ ହେଲେ ସେଇଟା ଯଦି ହବ ନା କହିଲେ ଆଣିକି ଏଠି ଚେଞ୍ଜ କରିବେ ନେଇକି ଯେ
ନିଜେ ରଖି ଦେଇଥିଲେ ଦେଲା ପୂର୍ବରୁ ଗୋଟେ ଦିନ ପୂର୍ବରୁ କିଣିଲେ କଣ ଖରାପ ହେଇଯାଉଚି ନାଇଁ ନା।
ନାଇଁ ନାଇଁ ସେଟା ନାଇଁ ଯେ ଏବେ କିଣିକି ଆଣିଲେ ବଲେ ଥଡିଆରେ ଘରେ ଲଗେଇବ ସେ ଘରେ ହେଲେ ଆଣି
ହୁଁ ଘରେ ଆଣି ରଖିଲାଠୁ। ତାପରେ ସେଦିନ ଗଲା ବେଳେ ହଠାତ୍ ରେ ସେ ବିସସ୍ତ ହବ କି ନାଇଁ। କିଛି ଗୋଟେ ବାହାରିବ ବଲେ ହୁଁ। ସିଏ ଅଧିକ ପଇସା କହିବ।
ହଁ ଦେଖନ୍ତୁ ଭାଇ ଆଜି କେତିକି ଆଜି ସତେଇସି। ଅଠେଇସି, ଅନତିରିଶି, ତିରିଶି।
ଆଉ ସେଦିନ ଯଦି ହ୍ୟାଲୋ? ହଁ। ଆରେ ସେଦିନ ଯଦି ତା ଠାରୁ ଯଦି ମିଳିବନି ବୋଲି ନାଇଁ କି କି ଆମ ବଜେଟ୍ ଭିତରେ ଯଦି ସେ ନ ମିଳିଲା ମୁଁ କହିଲି କି ଅଲ୍-ଅଲ୍ ଆ ଠାରେ ଦେଖିବାର ବି ଚାନ୍ସ ଥିବ, ବୁଝିବ କି ନାଇଁ।
ହଁ ଯେ ପହଦିନ ଯଦି ଆସିବ ବୋଲି କହୁଥିଲା ଆସିଲେ ନହେଲେ ପରେ ସନ୍ଧ୍ୟା ରେ ହବ କହିଲେ ଯିବା କଥା।
ହୁଁ।
ତ ଦେଖ
ହଉ ହଉ।
ଏପଟେ ଗାଁ ରେ ଆଜି କାମୁ ଲଗି କରି ଆସିଥିଲେ ଲଦା ପଦରରୁ
ହୁଁ।
ଯେ ମା ଯାଇଛି ମୁଁ ଆଉ କହିଲି ଏବେ ତ ଆଉ ଦି ଦିନ ପରେ ସେପଟେ ମାଉ ପଯିବି ଆଉ କଣ କର ଖାଲିଟାରେ ଆସିଥିବି କହିିବି।
ତାପରେ ଏପଟେ ସେ ଯୋଉ ରାସ୍ତା କଣ ଯାଉନଥିଲ କି କୋଉଠି କଥା ଗଞ୍ଜକୁଲ।
ହୁଁ।
ବେଶୀ ତ ପଇସା ଦେଇନାହିଁ ତା ବୋଇଲାବେେଳକୁ ଏବେ ହାତରେ ଖର୍ଚ୍ଚ କରିବା ପାଇଁ କିଛି ନାହିଁ ନ ବୋଇଲା ବଳୁ ଆଉ। ପଇସା ପତର ହାତରେ ଗୋଟେ କିଛି ନଥିବ ସେଠାକୁ ଯାଇଥିବ ସେଠି ଗୋଟେ କୁଆଡେ ଯିବୁ ହେଲା ବେଳୁକୁ ପଇସା ଟଙ୍କାଟେ ନଥିବ। ହଁ।
ଗୁଡୁ ଗୁଡୁ କେତେ ଦିନ ରହିବ।
ସିଏ ରହିଲେ ସେ ବି ସେ ଦି ଦିନ ଆଗେ ରହିବ ଅଧିକ ରହିପାରିବ ନାହିଁ।
ହୁଁ। ତାକୁ ପଚାରିବୁ ତୋ ବା କେତେବେଳୁ ବାହାରିବ ହେଲା।
ହୁଁ ହୁଁ।
ଆଉ କେବେ ଆସିବ ଟିକେ ପଚାରିବୁ ବୋଲେ ସେ ଅନୁସାରେ ମିଶିକି ପଳିବ ନା ହଉ ବଲେ ମୁଁ ନହେଲେ ଅଧା ତେଲ ପକେଇ ଦେଇ କିଛି ଅଧା ପକେଇ ମିଶି ଟିକେ ପଳେଇବ ଆଉ ତାକୁ ବି ପ୍ରୋବ୍ଲେମ ନାଁ ମତେ ବି ପ୍ରୋବ୍ଲେମ୍ ନାଇଁ ଗେମେ ହେଇଯିବ।
ହଁ ହଉ କହିଦଉଛି ତାକୁ।
ସେଇଥି ପାଇଁ।
ତାକୁ ହେଠୁ କାଲି କଥା ହଉଥିଲି ଯେ ହଁ ଆସିବି ବୋଲି କହୁଥିଲା ତ। ଏଥିନାଁ ତା ସହିତ କଥା ହଉଥା ବେଲି। ଏପଟେ ରଖିଛନ୍ତି ବୋଧେ ବୁଧବାର ଗୁରୁବାର ଆଗେ ରଖିଛନ୍ତି ବୋଧେ।
କଣ?
ଭୋଜିଟା।
ଅ ହ। ବୁଧୁବାର ଗୁରୁବାର ଏକା ରଖିଛନ୍ତି ହଉ ଠିକ ଅଛି ଜେବେବାହାର। ଯେ ଇଏ ଯୁଗଡୁ ଆସୁଛି ଯାହାହେଲେ ସିଏ ଏ ବୁ ଭୋଜି ପାଇଁ ଆସିଚି ନା ଆଉ କଉଥିପାଇଁ ଆସିଛି?
ନାଇଁ ଭୋଜିପାଇଁ ଆକା।
ଆଜ୍ଞା ତାଙ୍କୁ ବି କହିଛନ୍ତି କି?
ତାକୁ କହିନାହାନ୍ତି ଯେ ସାଙ୍ଗ ପିଲା ବୋଲି ଆମେ ଡାକୁଛୁ ଯୁଆଡେ ଗଲେ ବେଲି। ସେ ତାର ଭୋଜି ବେଳକୁ ଡାକୁଛି ଆମକୁ କି ନାଇଁ।
ଅ ହ।
ତାର ରିଲେଟିଭ କିଏ ଯଦି ଭୋଜି ଦଉଥିବ ବଲେ ଆମକୁ ଡାକୁଚି ତ। ସେଥିପାଇଁ ଆମର ଏଇଠେ ଭୂଜି ହଉଚି ବୋଲି ତାକୁ ଡାକି ଦଉଛୁ ଆଉ।
ଅ ହୋ।
ତାପରେ ଏଥର ସେ
ତ ସେ ଗାଁରେ କଣ କି ଯୋଉ ଚନ୍ଦନ ଯାତ୍ରା ହେଲା। ହଁ ନଥିଲା।
ଏଥିପାଇଁ ଆସେ କହୁଛୁ।
ବହୁତ୍। ହୁଁ। ନା ଭଲ କଥା।
ହୁଁ ପରା କେବେ ଗଲୁ ଗୋଟେ ଆସି ପାରୁନ ନହେଲେ।
ଏମିତି କରିବା ନହେଲେ ଗୋଟେ କଣ କରିବା ଦୁଇ ତାରିଖରେ ଆମେ ବାହାରିବ ନା ଏ କଣ କି ତିରିଶ ତାରିଖ ତ ବାହାରିବନି ସିଏ କହୁଚୁ ସନ୍ଧ୍ୟାବେଳୁ ସନ୍ଧ୍ୟାବେଳୁ ବାହାରିକି ପଳେଇବା। ତାପରେ ଏକ ଦୁଇ ଦି ଦିନି ରହିଯିବା ହେଲା ତାପରେ ତିନି ତାରିକ ଦିନ ସକାଳୁ ବାହାରି ପଡ଼ିଲେ ଭଲ। ସକାଳ ସକାଳୁ ହୁଁ। ତିନି ତାରିଖ ସକାଳୁ ସକାଳୁ ବାହାରି ଗଲୁ ଭଲ ବୋଲି ବାରଟା ଘଣ୍ଟା ବେଳକୁ ଏଇଠି ପହଞ୍ଚିଯିବ।
ହଁ ସେମତି କଲେ ଆଉ ସେପଟେ ଦୁଇରେ ବୋଇଲା ବେଳକୁ ସେପଟୁ ଆସୁ ଆସୁ ସନ୍ଧ୍ୟା ହେଇଯିବ।
ସେଇଟା ତ। କଉ କଥା। ଏମିତିରେ ବି ବୁଲାବୁଲି କରିକି ହାଲିଆ ହେଇକି ଥିବ। ଆରେ ହାଲିଆରେ ପୁଣି ଏତେ ଦୂର ଟ୍ରାଭେଲ କରିକି ଯିବାଟା ସେଇଥିପାଇଁ ତାପରେ ମୁଁ ମୋରି ସିଆଡ଼େ ଅଫିସ ଗଲାବେଳେ ଲେଟ୍ ହେଆଁ ଯାହେଲେ ଘଣ୍ଟେ ଯିବି ନା? ଗ ଯିଅ ତ ଆଉ କାହିଁକି ବେକାରେ ରାତିରେ ତର ତର ହେଇକି ଆସ ଥୁଅ।
ହୁଁ ସିଏ ବି ତ ସକାଳୁ ସେଇଠି ନହେଲେ ଉପର ବେଳି କରୁଛି କାମ ଓପର ବେଳି ଗଲେ ତାର ଦିଇଟାରୁ ଥାଉଛି।
ତାରି ତ ଦିଇଟା ଅଛି ବଧ ।
ହଁ ପରା।
ହ ହ।
ସଞ୍ଜୁ ଭାଇ କଉଠ୍
ଭାଇ କହୁଥିଲା କି ଆଉ ସେ ଛୁଟିରେ ଅଛି ବୋଲି। କିଏ?
ଗାଡ଼ି ପାଇଁ
ସିଏ ନାଇଁ ମୁଁ ଗାଡି ବିଷୟରେ ତ କିଛି କହିନି ମୁଁ।
ଆଁ ହା
ଆଁ ହା ତ ଲାଗୁନି ଗାଡି ସେଦିନ ବାହାରିିବ ପରିକା? ଅବଶ୍ୟ ଅଫିସଏ କହିକି ଆଣିଲେ ହବ ଯେ। ଆଉ କଣ କରି ଦେଖିବା ଆଉ?
ହଁ ହୁଁ
ଅବଶ୍ୟ ଆଉ ଗୋଟେ ପିଲା ନାଇଁ ବୁନ୍ଦାବନ ନା ତ। ନା କଣ ତାକୁ କହିକି କଲେ ହବ ଅବଶ୍ୟ ଯେ। ତମେ କଇଆରୁ ଉଠି ଗଲି ଆଉ। ଏମିତିରେ ତ ଗାଡି କୁଆଡେ ବେଶୀ ଯାଉନି ଅଫିସିଆଲି କାମରେ ସେ ଅଫିସ୍‌ ରେ ପ୍ରାୟେ ଟାଇମ୍ ଥାଉଚି।
ହୁଁ।
ସେଥିପାଇଁ କା ଆଉ। ସେ ଛୁଆଟାକୁ କହିକି କଲେ ହବ ହାଲୋ।
ଅ ହଁ ଅଦେଖ ସେ ସେ ଭାଇଠାରେ କଥା ହେଇ ଦେଖ କଣ କହୁଚି।
ଉଁ।
ସେ ଭାଇ ଠାରେ କଥା ହେଇ ଦେଖ ରୁନୁ ଭାଇ ଠାରେ ଯଦି ଛୁଟି ବୁଟି ପଡୁ ନଥବ ହେଲେ ତାକୁ ଡାକ। କୋଉ ଗାଡ଼ି ଆଗ
ଗାଡି ବି ପ୍ରକୃତରେ ସନ୍ଦେହ ରହିବା ଦାଗୁଛେ ହେଲା। ହେଲେ କି ନାଇଁ କି? ଗାଡି ତ ଏମିତିରେ ଅଫିସରେ କାଲି ପଡିକି ଥାଉଛି ନା? ତ ସେମିତି କୁଆଡେ ଯଦି ଯିବାର ନାହିଁ ବୋଲି ପଚାରି ଦଉ। ଯଦି କେତେବେଳେ ଏମଜେନ୍ସି କୁଆଡେ ଯିବାର ଅଛି ବୋଲି ନାଇଁ କି? ତ ସେ ଲୁନାର ଗାଡି ଧରି ଯିବେ ନା କଣ ସେମିତି ଗୋଟେ କହିଆକୁ ପଡିବ ଆଉ।
ହ
ହଉ ଦେଖିଆ ସେଇଟା ସେଦିନକୁ ହେଲେ କି ଦେଖିବା କଣ ହଉଛି
ହୁ ବର୍ଷା ହେଇଥିଲା କି ଆଡେ ସେପଟେ?
ବର୍ଷା ନା ରେ ଖରା ପ୍ରବଳ ହଉଛି ଏପଟେ।
ହଁ ହଁ। ହ ଆଧାର କ କହୁ କଣ ହ୍ୟାଲୋ। ହାଲୋ।
ହଁ।
ହଁ ତ ଖରା କରୁଚି ଆର ବର୍ଷା ବର୍ଷା ହେଲେ ବିଜେ
ହଁ ହ।
ଭୋଜି ରେ ଟିକେ କେନ୍ତୁ ବର୍ଷେ ନହେଇ ତାତା ବଲେ ଭଲ ହେଇଥାଏ।
ଭଲ ହେଇଥିବ। ମତେ ଲାଗୁଚି ବଧେ ଗେରଣ୍ଟି ଭପସ୍ ଆବ୍।
କହି ହେଉନାହିଁ ହଠାତ୍ ବର୍ଷା ହଉଚି ମେଘ ଘଡି।
ଘଡି ଡ୍ରେସ୍ ଫେସ୍ କଣ କିଣିଛୁ କି? ମୋର ଫର୍ମାଲ ଡ୍ରେସ୍ ଗୋଟେ ଅଛି ସେଇଟା ପିଧୀନଥିଲି ଆମର ଫେରୁଆଲ୍ ଆଗେ ପିଥିଲି ସେଟା ପିନ୍ଧ ଆଉର୍ମା ପଣ୍ଟ କଣ ଅଛି ତର।
ଫର୍ମାଲ ମୋଟା ଗୋଟେ ଜା ଅଛି ପୁରା।
ଯୋଡା ମୁଁ ପିନ୍ଧି ଦିଏ ପିନ୍ଧିବେ।
ପିନ୍ଧିବେ ତୁ ପିନ୍ଧିବୁ।
ହଁ।
ସେଇ ଫର୍ମାଲ କୁ ଦ ଦିନିସେ
ନାଁ ଯେ ଜିନ୍ସ ଫାଷ୍ଟ ଦିନ ପିନ୍ଧେ ସେପଟେ ଗିଲ ଦିନ ଫର୍ମାଲ ପିନ୍ଧିଥାଏ।
ହୁଁ। ହୁଁ ବ୍ୟାଣ୍ଡ ଫେଣ୍ଡ କିଛି ଇଏ କରିନି ମଗେଇନି। ତାହେଲେ ଗୋଟେ ସାର୍ଟ ଟା ଗୋଟେ ମେଇ ଦେଇଛି ଦେଖିବାେଣ୍ ଦେଖ ମଗେଇ ମଗେଇ ନହେଲେ ନାଇଁ। ଟେ ଡ୍ରେସ୍ ଗୋଟେ ଅଛି ଆଉ।
ହଁ। ପଇସା ତ ନାଇଁନ ବୋ ଖାଲି ଟାରେ କିଣେ ନାହି ବେଶୀ ହେଲେ।
ସେ ପଇସା ହ ନାଇଁ କଉଥିଲ ଖଲେ ତରେ କିଣେ ନାହିଁ। ହ
ହ
ସେ ବଜାଜ୍ ପଇସା ଗୁଡା ଆସିଥିଲା ନାଁ।
ହୁଁ।
ହୁଁ ହଉ ଭାରି।
ତ ହେଇଥିପାଇଁ ଟିକେ ଡ୍ରେସଟା ଅର୍ଡର କରିଦେଇଛି ଆଉ
ଅ ହଁ ଅଁ ଆସିଲାଣି କି ଯେ।
ହଁ ଆଜି ଆସିଚି ବା। ଆଜି ଆସିଚି ଖାଲି ଗଲେ ଅଫିସକୁୁ ଧରିକି ଆସିବି। ଆଉ ଏ ସି ଆସିନି ଯଉପିଲା ଆଣିବ ପିଲା ଆସିନାଁହାନ୍ତି ସେ କହୁଥିଲା ବାରଟା ବେଳେ ଆସିଲା ଏସିକି ନହେଲେ କହୁଥିଲେ ସନ୍ଧ୍ୟା ସାତ ସାତ ଟା ବେଳ ହେଲା ଆଜି ଆସିବ କହୁଥିଲା।
ହଁ ପୁରା ଅନଲାଇନ୍ କିଣିଚୁ କେନ୍ତି ଆସିଲେ କଣ ଆଉ ଥରେ କେଣ ଲାଗି ଅଫଲାଇନ୍ କିଣିଯିବୁ।
ହଉ ରଖୁଚି ଆଁ।
ହଁ।
ହୁଁ ପରେ କଥା ହଉଚି।
ହଁ।